ହହ
ହ୍ୟାଲୋ।
ହ୍ୟାଲୋ ହଁ ସାଙ୍ଗ କହ।
ହ କଣ କରୁଛୁ।
କିଛି ନାହିଁ ଏବେ ଜଷ୍ଟ ବସିଛି।
ଆଉ ଭଲ ଅଛୁ।
ହଁ ବହୁତ ଭଲ ଅଛି ତୋ କଥା କହ।
ମୁଁ ତ ବହୁତ ଭଲ ଅଛି ଆଉ ଆଉ କଣ ହେବେ ତୋ କଥା ମନେ ପଡିଗଲା ତ ଟିକେ ଫୋନ କରିଦେଲି ଆଉ ଆଉ କେମିତି। କଣ ସବୁ କୁମାର ପୂର୍ଣ୍ଣିମା ତମ ଆଡେ ସବୁ ପାଳନ କର।
ଆମ ଆଡେ ତ କୁମାର ପୂର୍ଣ୍ଣିମା ବହୁତ ଧୁମଧାମ ର ସହିତ ପାଳନ କରାଯାଏ। ଆମେ ଗୋଟେ ମାସ ପୂର୍ବରୁ ଗୋଟେ ଗୋଟେ ମାସ ପୂର୍ବରୁ ସବୁ ଆଇଁଷ ଖାଆନ୍ତିନି ଆ ତାପରେ ଗୋଟେ ମାସ ପୂର୍ବରୁ ସବୁ ଗୋଟେ ଚଉରା ମୂଳରେ ଏକାଠି ହୋଇ ବିଭିନ୍ନ ପ୍ରକାରର ବିଭିନ୍ନ ପ୍ରକାରର ନୁହ ମାନେ ସେଇଠି ଫାଷ୍ଟ ଗୋଟେ ଦିନ ପୂଜା କର। ଭଲରେ ପୂଜା କରାଯାଏ ତାପରେ ସେ ସବୁ ଝିଅ ମାନ ସଂକଳ୍ପ ନେଇକି ଯାଆନ୍ତି କୁମାର ପୂର୍ଣିମା ଯେହେତୁ ମାନେ ଝିଅ ମଙ୍କର ପର୍ବ ସେଥିଲା। ସମସ୍ତେ ସେଠି ମାନସିକ। କରନ୍ତି ମାନେ ସୁନ୍ଦର ବର ପାଇବା ପାଇଁ ମାନସିକ କରନ୍ତି ତାପରେ ସେଇଠୁ ଗୋଟେ ମାସ ଯାଏ ପୂଜା କରାଯାଏ। ପ୍ରଥମ ଦିନରୁ ପ୍ରଥମ ଦିନ ପୂଜା କ ପରେ ତିରିଶ ଦିନ ପର୍ଯ୍ୟନ୍ତ ଅ ଝିଅ ମାନେ ସେଠିକି ପ୍ରତ୍ୟେକ ସନ୍ଧ୍ୟାବେେଳେ ଆସନ୍ତି ଆଉ ଆସିକି ତାଙ୍କର ପୂଜା କରିକି ଯାଆନ୍ତି ଶେଷ ଦିନ ସମସ୍ତେ ସକାଳୁ ଉଠ। ଉଠି ଗାନ୍ଧେଇ ସ୍ନାନ କରି ଚଉରା କ ଲିପି ଆ ସେଠି ବିଭିନ୍ନ ପ୍ରକାରର ଝୋଟି ମୁରୁଚ ପକେଇ ଆଉ ବିଭିନ୍ନ ପତାକ ସଜାନ୍ତି ଆଉ ସନ୍ଧ୍ୟା ସମୟରେ ସେମାନେ ଜହ୍ନ ପୂଜା ପା ପୂଜା କାମ ବିଭିନ୍ନ ପ୍ରକାରର ନୂଆ ପୋଷାକ ପିନ୍ଧନ୍ତି କୋକୋକ ମାନେ ବି ଶାଢୀ ପିନ୍ଧି ସଜବାଜ ହେଇ ସେଇ ଜାଗାକୁ ଆସି ପୂଜା ଆରମ୍ଭ କରନ୍ତି ପୂଜା ସରିଲା ପରେ ଜହ୍ନକୁ ପୂଜା କରନ୍ତି ଯେମିତିକି ସେ ଅ ସୁନ୍ଦର ବର ପାଇବେ ଏମିତି କିଛି ଆମର କରାଯାଏ ତମ ଗାଁରେ କେମିତି କଣ କରାଯାଏ ମୋତେ ଟିକେ କହ।
ହଁ ଆମ ଗାଁରେ ବି ସେମିତି କୁମାର ପୂର୍ଣ୍ଣିମା ଭଲ ଉତ୍ସବ ପାଳନ କରାହୁୁଏ ତାପରେ ବି ଯେମିତି ଆମର କୁମାର ପୂର୍ଣ୍ଣିମା ଓଡିଶାର ଏକ ପ୍ରମୁଖ ପର୍ବ ଏହା ଆଶ୍ୱନ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ଏହି ଦିନ ଚନ୍ଦ୍ରମା ଷୋଳ କଳାର ପୂର୍ଣ୍ଣ ଥାନ୍ତି ବୋଲି ବିଶ୍ଵାସ ଅଛି ତାପରେ କଣ ଏହି ପର୍ବ ବିଶେଷ କରି ଅବିବାହିତ ଝିଅ ମାନଙ୍କ ପାଇଁ ଖୁବ ଗୁରୁତଵପୂର୍ଣ୍ଣ ସେମାନେ ସକାଳୁ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ପୂଜା କରନ୍ତି ଉଁ ତାପରେ ସନ୍ଧ୍ୟାରେ ଚନ୍ଦ୍ର ଦେବତାଙ୍କୁ ଅର୍କ୍ଷ ଦିଅନ୍ତି ଭଗବାନ କାର୍ତ୍ତିକେୟ କୁମାର ପରି ଏ ସୁନ୍ଦର ସାହସୀ ଓ ଗୁଣବାନର ବରଫ ପାଇବା ପାଇଁ ପ୍ରାର୍ଥନା କରନ୍ତି କୁମାର ପୂର୍ଣ୍ଣିମା ଦିନ ଝିଅ ମାନ ନୂଆ ପୋଷାକ ପିନ୍ଧନ୍ତି ଅଳତା ଓ ଚନ୍ଦନ ଲଗାନ୍ତି ଏବଂ ଏକାଠି ହୋଇ ଗୀତ ଗାଆନ୍ତି ସନ୍ଧ୍ୟା ବେଳେ ଚନ୍ଦ୍ର ଉଦୟ ହେଲେ ସେମାନେ ଚନ୍ଦ୍ରଙ୍କୁ ଦେଖି ବିଭିନ୍ନ ପାରମ୍ପରିକ ଗୀତ ଗାଆନ୍ତି ଏହି ପର୍ବର ଆଉ ବି ଏକ ବିଶେଷ ଆକର୍ଷଣ ହେଉଛି ଜହ୍ନିଲୋ ଓ କୁମାର କୁନେଇ ଜହ୍ନଙ୍ଗ ଫୁଲ ବଉଳ ବେଣୀ ପରି ପାରମ୍ପରିକ ଗୀତ ଏହି ଗୀତ ଗୀତ ଗୁଡିକ ପର୍ବର ଆନନ୍ଦକୁ ଆହୁରି ବଢାଇ ଦିଏ ତାପରେ ଯେମିତିକି କୁମାର ପୂର୍ଣ୍ଣିମା କେବଳ ଏକ ପର୍ବ ନୁହେଁ ତ ଏହା ଓଡ଼ିଆ ସଂସ୍କୃତି ପରମ୍ପରା ଓ ଆନନ୍ଦର ଏକ ସୁନ୍ଦର ପ୍ରତୀକ ଅଟେ ଏହି ଦିନ ଚନ୍ଦ୍ରର ଶୀତଳ ଆଲୋକ ଅ ଗୀତ ହସ ଖୁସି ଓ ଉତ୍ସବ ମୁଖର ପରିବେଶ ସମସ୍ତଙ୍କ ମନରେ ଆନନ୍ଦରେ ଭରିଦିଏ ତାପରେ ଯେମିତି କୁମାର ପୂର୍ଣ୍ଣିମାର କୁମାର ପୂର୍ଣ୍ଣିମା ଓଡିଶାର ଯୁବତୀ ମାନଙ୍କ ପାଇଁ ଏକ ଅତ୍ୟନ୍ତ ଆନନ୍ଦମୟ ପର୍ବ ଏହି ଦିନ ସକାଳୁ ଘରେ ଘରେ ପିଠା ମିଠା ଓ ବିଭିନ୍ନ ପ୍ରକାର ଫଳ ପ୍ରସ୍ତୁତ କରାଯାଏ ଝିଅ ମାନେ ସୁନ୍ଦର ଭାବରେ ସଜବାଜ ହୋଇ ଏକାଠି ହୁଅନ୍ତି। ଏବଂ ପର୍ବର ଆନନ୍ଦ ଉପଭୋଗ କରନ୍ତି ତାପରେ ସନ୍ଧ୍ୟାବେେଳେ ଆକାଶରେ ପୂର୍ଣ୍ଣିମାର ଚନ୍ଦ୍ର ଉଦୟ ହେଲେ ପରିବେଶ ବହୁତ ମନୋରମ ମନୋରମ ଲାଗେ ଚାରିଆଡେ ଜହ୍ନ ଆଲୋକରେ ବିଚଳିତ ହୋଇଥାଏ। ଏହି ସମୟରେ ଝିଅ ମାନେ ଚନ୍ଦ୍ରଙ୍କୁ ପୂଜା କରି ଗୀତ ଗାଆନ୍ତି ଓ ପ୍ରସାଦ ଗ୍ରହଣ କରନ୍ତି ଗାଁ ମାନଙ୍କରେ କୁମାର ପୂର୍ଣ୍ଣିମାର ମଜା ଆହୁରି କିଛି ଅଲଗା ଥାଏ ସାଙ୍ଗମାନେ ସାଙ୍ଗମାନେ ଏକ ହୋଇ ହସ ଖୁସି କରନ୍ତି ଖେଳନ୍ତି ଏବଂ ବିଭିନ୍ନ ପାରମ୍ପରିକ ଗୀତ ଗାଆନ୍ତି ଏହା ଯୁବପିଢି ମଧ୍ୟରେ ମିତ୍ରତା ଓ ଏକତାକୁ ବଢାଇଥାଏ ଏହିପରି ଭାବରେ ଆମର କୁମାର ପୂର୍ଣ୍ଣିମା ଉତ୍ସବ ପାଳନ କରାହୁଏ ଆଉ ଆଉ ତମ କଥା କିଛି କହ ତମଡ କଣ ପାଳନ ହୁଏ।
ଆମର ତ କହ? ଆମର ପ୍ରଥମେ ସକାଳୁ ଉଠି ସମସ୍ତେ ଆଧୁଆ ପାଧୁଆ କରନ୍ତି ତାପରେ ସେଇ ସେଇଠି ଯଉଁ ଚଉରା ମୂଳରେ ଏକାଠି ହୁଅନ୍ତି ସମସ୍ତେ ବିଭିନ୍ନ ପ୍ରକାରର ଭୋଗ ପିଠା ଆଉ ଚାନ୍ଦ ବନ୍ଦେଇବା ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ନେଇକି ଆସନ୍ତି ତାପରେ ସେଠି ଏକାଠି ହେଲା ପରେ ସବୁ ମିଶିକି ପୂଜା କରନ୍ତି ପୂଜା କରିସାରିଲା ପରେ ଯେତେବେଳେ ଜହ୍ନ ଆସେ ସେମାନେ କୁମାର କୁର୍ଣେଇ ଜହ୍ମ ହେଲା ଫୁଲ ଗୋଉଣ୍ଡ ବଣ ଗୀତ ଗାଇକି ତାକୁ ପୂଜା କରନ୍ତି ପୂଜା କରିସାରିଲା ପରେ ତାଙ୍କର ସେ ଲୁଚିକି ଯାଇକି ତାଙ୍କର ପ୍ରସାଦ ପାଇକି ତାପରେ ଘରକୁ ପଳାନ୍ତି ଏମିତି କିଛି ଆମ ଆଡେ ପାଳନ କରାଯାଏ
ଓ ହଉ ଭଲ ଲାଗିଲା ତମ କଥା ଶୁଣିକି ତାପରେ ବି ଆଉ ଗୋଟେ କଥା ଓଡି ଓଡିଆ ସଂସ୍କୃତିର ଏହି ପର୍ବର ଏକ ସ୍ଵତନ୍ତ୍ର ସ୍ଥାନ ଅଛି ବିଶେଷ କରି ଅବିବାହିତ ଝିଅ ମାନେ ଏହି ଦିନ ଉପବାସ ରଖି ଭଗବାନା କାର୍ତ୍ତିକେୟଙ୍କୁ ପୂଜା କରନ୍ତି କାର୍ତ୍ତିକେୟଙ୍କୁ କୁମାର ବୋଲି କୁହାଯାଏ ସେ ଶକ୍ତି ସାହସ ସୌନ୍ଦର୍ଯ୍ୟ ଓ ଗୁଣର ପ୍ରତି ପ୍ରତୀକ ସେଥିପାଇଁ ଝିଅ ମାନ ତାଙ୍କ ପରି ଏକ ଉତ୍ତମ ଜୀବନ ସାଥୀ ପାଇଁ ପ୍ରାର୍ଥନା କରନ୍ତି। ତାପରେ ଏହି ଦିନ ସକାଳୁ ସୂର୍ଯ୍ୟ ପୂଜା ଆଉ ରାତିରେ ଚନ୍ଦ୍ର ପୂଜା ମଧ୍ୟ କରାଯାଏ ଏଇ ସବୁ ଜିନିଷ ହୁଏ କୁମାର ପୂର୍ଣ୍ଣିମାରେ ମୁଁ ତ ବହୁତ ଖୁବ ସୁନ୍ଦର ଭାବରେ କୁମାର ପୂର୍ଣ୍ଣିମା ଉପାସ ରଖି ଷା କରିଥାଏ ଆଉ ପିଠାପଣା ଆମ ଘରେ ସେମିତି ହୁଏ ଆଉ ଆମ ସାହିରେ ସବୁ ଆମେ ଆଠ ଦଶ ଜଣ ଝିଅ ଝିଅ ଅଛୁ ସମସ୍ତେ ଗୋଟେ ସ୍ଥାନରେ ଆମେ କୁମାର ପୂର୍ଣ୍ମା ଓଷା କରିଥାଉ।
ଆମର ବି ସେମିତି ହୁଏ ଆମର ବି ସେମିତି ସବୁ ହୁଏ। ଆମେ ବି ମୁଁ ବି ସକାଳୁ ଉଠିକି ମାନେ ଗାଧେଇ ପାଧେଇ ଆ ତାପରେ ଗାଧେଇ ସାରିଲା ପରେ ସୂର୍ଯ୍ୟ ପୂଜା ସାରି ଆ ତାପରେ ସେଠି ସେଇ ଚଉରା ଲିପି ତାପରେ ସେଠି ଝୋଟିମୁରୁଛନ୍ତି। ଦେଇ ଚଉରା ଗଛକୁ ସଜାଡି ତାପରେ ଘରକୁ ଆସିକି ତାପରେ ଉପାସରେ ଯ ଯାହା ଥାଏ ତାପରେ ପୂା ସିଲା ତାପରେ ପୂଜା ପାଇଁ ସମସ୍ତେ ପ୍ରସ୍ତୁତ ହେଇକି ଯାଉ ଆ ପୂଜା ସବୁ ମିଳିମିଶିକି ସେଠି ଯାଇକି ପୂଜା କରୁ ପୂଜା ସରିଲା ପରେ ତାପରେ ସେଠି କିଛି ସମୟ ଆମେ ନାଚ ଗୀତ ହୁଏ ଜହ୍ନ ପୂଜା ହୁଏ ତାପରେ ଆମେ ଭୋଗ ପ୍ରସାଦ ପାଇ ତାପରେ ଘରକୁ ଆସୁ ଏମିତି ସବୁ ଆମର ପାଳନ କରାଯାଏ।
ହଁ ଆମର ବି ସେମିତି ଆମେ ନୂଆ ପୋଷାକ କରୁ ଓଷାାରେ ଆମେ ପିନ୍ଧୁ ଓଷା ସାରିବା ପରେ ଆମେ ବି ସେମିତି ଏ ପ୍ରସାଦ ପାଉ ପ୍ରସାଦ ପାଇସାରିଲା ପରେ ଘରକୁ ଆସୁ ଏମିତି ସବୁ ଆମର ହୁଏ ତାପରେ ସନ୍ଧ୍ୟା ସମୟରେ ଯେତେବେଳେ ଆମେ ପୂର୍ଣ୍ଣ ଚନ୍ଦ୍ରକୁ ଆମେ ଦେଖୁ ଯେତେବେଳେ ଆମେ କଦଳୀ ଆଉ ଛେନାରେ ଗୋଟେ ବଡ ଚନ୍ଦ୍ରଟେ କରିଥିବୁ ଆମେ ଜହମ ଦେଖି ସାରିବା ପରେ ଆମେ ସେଇ ଚନ୍ଦ୍ରଟାକୁ ଆମେ ପୁରା ପାଟିରେ ଗୋଟା ଜଳିଥାଉ ଯେମିତି ଦାନ୍ତ ନ ନବାଜେ ଏ ଏସବୁ ଜିନିଷ କିଛି ଗୋଟେ ବିଧିିବିଧାନ ଅଛି ପୂର୍ବରୁ ଯାହା ଦ୍ଵାରା କି ପୂର୍ବ ଲୋକମାନୋନେ କରୁଥିଲେ ଆମେ ତାଙ୍କଠୁ ଦେଖିକି ଅନୁସରଣ କରିଛ ଆମେ ଏସବୁ ଜିନିଷ କରୁଛୁ ଆଉ
ହଁ ମ ବି ସମତି ଆଉ ସାଙ୍ଗ ତମ ଗାଁରେ ତ ବହୁତ ଧୁମଧାମ ଧୁମଧାମ ରେ ପାଳନ କରାଯାଏ ମତେ ବର୍ଷ ଡାକିବୁ ତୁ ବି ଆମ ଗାଁକୁ ଏ ବର୍ଷ ନିଶ୍ଚୟ ଆସିବୁ
ହଁ ହଁ ନିଶ୍ଚିନ୍ତ ଯିବି ତୁ ବି ନିଶ୍ଚିନ୍ତ ଆସିବୁ ଆଉ ଆଉ ଗୋଟେ କଥା ହଉଛି କୁମାର ପୂର୍ଣ୍ଣିମା ସମୟରେ ମା ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ ଆମ ଗାଁରେ ଲକ୍ଷ୍ମୀ ପୂଜା ମଧ୍ୟ ହୋଇଥାଏ। ଆଉ ଗାଁ ଲୋକ ସମସ୍ତେ ଭୋଜି ଭାତ ଖାଇଥାନ୍ତି ଖୁବ ଧୁମଧାମରେ ପାଳନ କରାହୁୁଏ ଏମିତି ସବୁ ହୁଏ ଆମେ ବି ଯାଉ ଝିଅ ମାନ ଭୋଜି ଖାଉ ମାଙ୍କୁ ଦର୍ଶନ କରୁ ପ୍ରସାଦ ପାଉ ଏମିତି ଆସୁ ଆଉ ଏଠି ଘଣ୍ଟ ଶଙ୍ଖର ସବୁ ମାନେ ସବ ବହୁତ ଜୋରେ ଶବ୍ଦ ହୁଏ ବହି ପଢା ହୁଏ ଆମେ ସବୁ ଶୁଣୁ ଆଉ ବହୁତ ଭଲ ଲାଗେ
ମତେ ବହୁତ ଭଲ ଲାଗେ
ଆଉ କଣ କହ?
ମେ ଭଲ ତୁ ଭଲରେ ତୁ ଏତେ ଭଲରେ ଏତେ ସୁନ୍ଦର କଥା କହିଲୁ ମାନେ ଏତେ ଭଲରେ ତମର ପାଳନ କରାଯାଏ ମୋତେ ଶୁଣିକି ବହୁତ ଖୁସି ଲାଗିଲା। ଆଉ ଯଦି ହବ ମତେ ଏଁ ବର୍ଷ ଡାକିବୁ ମୁଁ ନିଶ୍ଚୟ ଯିବି ତୁ ବି ଆମ ଗାଁକୁ ଆସେ
ହଁ ହଁ ମୁଁ ନିଶ୍ଚୟ ଯିବି ଯଦି ମୁଁ ବି ଫାଙ୍କା ହେଲି ନିଶ୍ଚୟ ତମ ଗାଁକୁ ମାନେ ଆମ ଗାଁକୁ ତତେ ମୁଁ ଡାକିବି ହେଲା ନିଶ୍ଚିନ୍ତ ଯାହା ହଉ ତ ତୋ କଥା ବି ଶୁଣେଇି ମତେ ବହୁତ ଭଲ ଲାଗିଲେ ବହୁତ ଖୁସି ଲାଗିଲେ ଆଉ ତମ ଘରେ ସବୁ ଭଲ ଅଛନ୍ତି। ତ
ହଁ ଆମ ଘରେ ସବୁ ବହୁତ ଭଲ ଅଛନ୍ତି ତମ ଘର ତୋ କଥା କହ ତମ ଘର ଲୋକଙ୍କ କଥା ସେଟାକ ସବୁ କେମିତି ଅଛନ୍ତି।
ଅଛି ମୋ ଘରେ ବି ସମସ୍ତେ ଭଲ ଅଛନ୍ତି ଭଲରେରେ ଚଳୁଛୁ ଆଉ ଏବେ ତ ଆସିଲାଣି ଆଗକୁ କୁମାର ପୂର୍ଣ୍ଣିମା ଓଷା ଆସ ସାରା ଆମିଷ ଛଡା ହବ ଏମିତି ସବୁ ଚାଲିବ ଆଉ ଓଷା ସରିବା ପରେ ଆମେ ଆମିଷ ଖାଇବୁ ଘରେ ବି ଆମର ଏଠି ଗାଁ ରେ ବି ଆମିଷ କସାନ୍ତିନି ଆମର ଲକ୍ଷ୍ମୀ ପୂଜା ତିନି ଦିନ କି ଚାରି ଦିନ ଧ ଲକ୍ଷ୍ମୀ ପୂଜା ବି ସେଇ ସମୟରେ ହବ ତେଣୁକରି ଆମ ଗାଁ ଲୋକ କେହି ବି ଆମିଷ ଖାଦ୍ୟ ମାନେ ଖାଆନ୍ତିନି କି କୌଣସି ଆମିଷ ଜିନିଷ ଆମେ ଆମେ ଆମ ଗାଁରେ ବସାଉନି ପୂଜା ପରେ ଆମେ ସବୁ ଖାଉ ଆଉ
ଆମର ବି ସେମିତି ଗୋଟେ ମାସ ଆଗରୁ
ତୁ ଭଲରେ ଥିବୁ ଆଉ ଭଲରେ ମଧ୍ୟ ଥା ଆଗକୁ ମଧ୍ୟ ଭଲରେ ରହ ଆଉ ମୁଁ ଟିକେ ଆଉ କେତେବେଳେ ପରେ କେତେବେଳେ ଫୋନ କରିବି ଏବେ ମୁ ଫୋନ ରଖୁଛି ସାଙ୍ଗ ହେଲା।
ହଁ ନିଶ୍ଚୟ ରଖ
ହଁ